ହାଲୋ।
ହାଲୋ।
କେମିତି ଅଛନ୍ତି?
ହଁ ଭଲ ଅଛି।
ଆଉ କଣ ହଁ ମୁଁ ବି ବହୁତ ଭଲ ଅଛି। ଏବେ କଣ କରୁଥିଲେ?
ଏଇ ରୋଷେଇ ସାରିକି ବସିଚି ଆଉ।
ଓହୋ ଆଜି ଆପଣ କଣ ରୋଷେଇ କରିଛନ୍ତି?
ଭାତ ଡାଲି ଆଳୁ ଚଟଣି ଖଟା।
ହୁଁ ଆଳୁ ଚଟଣି ଟା କେମିତି କଣ କରନ୍ତି?
ତାକୁ ଆଳୁକୁ ସିଝେଇକି ତାପରେ ତାକୁ ଗୋଟେ ଅଲ ଗା ଜାଗାରେ ଚକଟି ଦିଅନ୍ତି। ତାପରେ କରେଇରେ ତେଲ, ଲଙ୍କା, ପିଆଜ ସବୁ ଭାଜିକି ତା ଦେହରେ ଦେଇକି ତାକୁ ପୁରା ଚକଟ ଯାଏ ଆଉ।
ଓହୋ ଆପଣ ଏଇଟାକୁ ଆଳୁ ଚଟଣି କୁହନ୍ତି ନା ଆମର ଏପଟେ ଆକୁ କୁହନ୍ତି ଏ ମାନେ ଆଳୁ ଭର୍ତ୍ତା।
ଆଳୁ ଭର୍ତ୍ତା।
ହୁଁ ଆଳୁ ଭର୍ତା ଆମେ କହୁ ଏପଟେ ଆଉ। ଆଉ ଆ ପଣଙ୍କୁ ଖାଇବାରେ ସବୁ କଣ କଣ ଭଲ ଲାଗେ?
ଆମେ ସବୁ ଟିକେ ମାନେ ସେ ଗାଉଲି ଖାଦ୍ୟ ଉ ଆ ଆମ ଗାଁ ଟା ମାନେ ବା ପ ଘର ଟା ହଉଚି ଗାଁ ରେ ତ ସେଥିପାଇଁ ଆମେ ବେଶୀ ସବୁ ଗାଁର ଖାଇବା ଯେମତି ପୋଡା ପୋ ଡିକରି ଚକଟା ହେଲା କି ସନ୍ତୁଳା ଏମିତି ସବୁ ଜିନିଷ ଆମର ବେଶୀ ଟିକେ ପସନ୍ଦ କରନ୍ ନ୍ତି ଆଉ।
ତେଲ ମସଲା ଏତେ ଭଲ ଭଲ
ନା ନା।
ହଁ ସେଟା ବହୁତ ସ୍ବସ୍ଥ୍ୟ ପକ୍ଷରେ ବି ବହୁତ ଭଲ ନା।
ହୁଁ।
ମାନେ ଏଇ ଯଉଁ ଆମର ପୋଡ଼ାପୋଡ଼ି ସିଝାସୁଜି। ବଢିଆ ଏଇଟା ଆଉ। ଆଉ ଆ- ଆପଣ ଆପଣଙ୍କୁ ତାହଲେ ଗାଁ ଖାଇବା ଭଲ ଲାଗେ? ଆଉ ଆପଣ କଣ କଣ ସବୁ ଆଜି ରାତିରେ ସକାଳେ କଣ ବ୍ରିଏ ମାନେ ସକାଳ ଖାଇବା କଣ କରିଥିଲେ?
ସଖାଳେ ଛୁଆ ସବୁ ଇସ୍କୁଲ ଗଲେ ତ ଟିଫିନ କରିଥିଲି। ଆ ମସରୁମକୁ ତାଙ୍କୁ ଚିଲି କରିଦେଇଥିଲି ଆଉ ରୁଟି ବନେଇକି ସେମାନେ ଟିଫି ନ ନେଇଗଲେ ସେଇଟା ହିଁ ଆମର ବ୍ରେକ୍ଫାଷ୍ଟ ହେଇଗଲା ଆଉ।
ଅହଁ ବଢ଼ିଆ ହଁ ଆପଣ ଓଡ଼ିଆରେ କହିବେ ଆ। ଆଉ ହଁ ହଁ ତାହେଲେ ଭଲ ଆଉ। ଛୁଆମାନେ ସବୁ କେତେବେଳେ ଆସିବେ ସ୍କୁଲରୁ?
ଛୁଆମାନେ ଆସ ଆସିବେ ସବୁ ଦିଇଟା ଦଶ ଦିଟା ପନ୍ଦର ହେଇଯାଉଚି। ପିଲାକ ଟାଇ
ଆଜ୍ଞା ଓ ହୋ। ଆଉ ଆପଣ ଆପଣ ସେ ରାଉଲ କେଲ୍ ଲାଜେ କୋଉ କୋଉ ଜାଗା ଅଛି ବୁଲିବା ପାଇଁ?
ରାଉରକେଲାରେ ଏଇଠି ବହୁତ ଜାଗା ଅଛି ବୁଲିବା ପାଇଁ ସବୁଠୁ ତ ଫେମସ ହଉଚି ଆମର ବେଦବ୍ୟାସ। ଯୋଉଠି ତ୍ରିବେଣୀ ଅଛି ତିନିଟା ନ ଦି ସବୁ ଗୋଟେ ଜାଗାରେ ମିଶୁଚି। ତାପରେ ସେଠି ଶିବ ମନ୍ଦିର ବି ଅଛି ସେଇ ବେ ଦିବ୍ୟାସ ଜାଗାରେ ହିଁ ଆମର ଶ୍ରୀ ଗଣେଶ ରାମାୟଣ ଲେଖିଥିଲେ। ବହୁତୁ ସୁନ୍ଦର ଜାଗା ଅଛି ବୁଲିବାର। ତା ପରେ ଏବେ ତ୍ରିଶକ୍ତି ଧାମ। ଆଉ ଆପଣଙ୍କର ସେଇଠି?
ଆମର ଏପଟେ କପିଳାସ ଆଉ ଆମର ଏପଟେ ପାଖରେ ବିରଜା ବି ତାପରେ ସପ୍ତ ଶର୍ଯ୍ୟା। ତାପରେ ଆମର ଏପଟେ ଜୋରନ୍ଦା। ଆଉ ଆପଣ ତ ଜାଣିଥିବେ ଜୋରନ୍ଦା ଯୋଉଟା କୋଉଟା କହିଲେ ମାନେ ଆମ ଧର୍ମର ଯେ ପ୍ରତିଷ୍ଠା ତା ସିଏ ତାଙ୍କ ଅନରେ ଗୋଟେ ଆଶ୍ରମ କରିଛନ୍ତି ସେଇଠି। ଆଉ ସେଇଟାରେ କରିଛନ୍ତି ସେଇ
ହୁଁ। ଆଉ ଆପଣଙ୍କର ରୋଷେଇ ସବୁ ସରିଗଲାଣି? ହ୍ୟାଲୋ।